ହଁ।
ହଁ ମ୍ୟାମ କଣ କରୁଚନ୍ତି?
ହଁ ଏ ପୁଅକୁ ଶୁଆଉଥିଲି ଆଉ ଆପ୍ ନାଇଁ ଶୋଇନି।
ଅ ହ । ହଁ ମୋ ପୁଅଟାକୁ ବି ହଁ ନାଇଁ ମୁଁ ତ ପ୍ରସାଦ ଖାଇ ଦେଇଛି। ଆଉ ଆଜିି ଶିବ ବିବାହ ନା ତ ସେଠ ଏ ମନ୍ଦିରରେ ପ୍ରସାଦ ଖାଇଦେଇକି ଆସିଲି। ଭାତ, ଡାଲମା, ଆମ୍ ଆମ୍ବ ଖଟା ଆଉ ଖିରି ।
ଆଛା ଆଛା ଆ । ଦିନ ସାରା ଉପାସ ଥିଲେ ଆଜି ଆଉ ।
ସେଇ ବେଶୀ ତ ଖାଇ ହୁଏନି। ଉ ଉପାସ ଥିବ ଯେତେବେଳେ ଖାଇହବନି, ଅଳ୍ପ ଦିଟା ଖାଉ ଖାଉକା, ତ ଖାଲି ଇଚ୍ଛା ହଉଛି କଣ କହିଲ ପାଣି ପିଇ ତ ଅସର ପଡ଼ିଥାଏ।
ହଁ ସେଇଆ।
ଆଉ ଏଇଟା ହିଁ ଇଚ୍ଛା ହଉଛି, ଆ ହଁ ଆ ହଁ ପୁଅଟାକୁ ମୁଁ କହିଲି ଶୋଇପଡ଼ିଲେ ଟିକେ ଶୋଇବି। ସେ ଜମା ଶୋଉନି। ଜମା ଶୋଉନି। ମୁଁ ତ ସୁଆଇ ସୁଆଇ ମୋର ଟିକେ ବଡ ଟେ ନା ଦେଢ ହଁ ଶୁଉନୁ । ମୁଁ ଯଦି ଟିକେ ଇଚ୍ଛା ହଉଛି ଟିକେ ପେଟେଇକି କି କଡେଇକି ଶୋଇପଡିକି, ସିଏ ଆସିକି ମୋ ଅଣ୍ଟାରେ ବସିକି ଘୋଡା ଭଳିଆ ନାଚି
ହୁଁ ହୁଁ ହୁଁ ହୁଁ ସେ ଛୋ ଟଛୁଆସେ ହଁ ।
ଆଉ ନିଦ ଭାଙ୍ଗି ଯାଉଛି। ସେତେବେଳେ କିଛି ଖେଳୁଥିବ, ତମ ଉପରେ ବସିଥିବ ବସିଥିବ ଆଉ ହଠାତ୍ କାମୁଡି ଦଉଛି। ଦାନ୍ତଗୁରା ଉଠୁଛି ତ ଉଠୁଛି ଦାନ୍ତଗୁଡା ତ ଦାନ୍ତ ଉଠିଲେ ମାଢି ଗୁଡାକ କୁଣ୍ଡେଇ ହୁଏ ନା। ସେଥିପାଇଁ ସେଥିପାଇଁ ହଁ କାମୁଡି ଦଉଛି, ସେ ନିଜ ହାତ ବି କାମୁଡି ଦଉଛି। ବେଳେ ବେଳେ କାମୁ କାମୁଡି ଦଉଛି କାନ୍ଦୁଛି ।ତାକୁ ଭଲ ଲାଗୁନି ନା ହଁ ତାକୁ ଭଲ ଲାଗୁନି ତା ଯୋଉ ମା ଗୁଡାକ କଷ୍ଟ ହଉଛି ବୋଲି ସେ ବାଟରେ ଆଙ୍ଗୁଡି ପୁରଉଛି ଦେ ଉଛି।
ଏ ହେ।
ଜାଣିପାରୁନି ସେ କାଟିଲା ପରେ ଜାଣିପାରୁଛି।
ନିଜକୁ ହିଁ କାମୁଡିଛି କାଟିଲେ ହିଁ ଜାଣୁଛନ୍ତି କି ମୁଁ ନିଜକୁ କାମୁଡି ଦେଇଛି।
ସ୍ତ୍ରୀ ର ଆଜି ଖାଇବାରେ କଣ ମନା ହେଇଥିଲା?
ରାତିରେ ଆଉ ବେଶୀ କିଛି ବନେଇ ନଥିଲି ସେଇ ଭାତ ଆଉ ଡାଲି ସକାଳ ର ଥିଲା ଯାହା ଆ ଟିକେ ଭଜା ମୋ ପିସ ନାନୀ ଘର ଏଇ ଘର ପାଖରେ।
ହଁ ହଁ।
ମୁଁ କରିଥିଲି ତ ଦେଇଦେଲି ସେ ସେତିକିରେ ଖାଇଲ ଆଉ ରୋଷେଇ କରିବାକୁ ପଡିଲାନି?
ଓହୋ ହୋ ଅଛ ଅଛି ତ ଖାଇବା ଆଉ। ଖାଇଦେଲେ ଆଉ ଗୋଟେ ଦିନକୁ ଯିବ କାଇଁ ନଷ୍ଟ
ହଁ ସେ ଆ ତାପ୍ ରେ ହ ଏଇଠି ଆମ୍ ମୁଁ ରହୁଛି ଭଞ୍ଜନଗରରେ ହଜବେଣ୍ଡ ଏଇଠି ଚାକିରୀ କରିଛନ୍ତି ତ। ଏଇଠି ରହୁଛୁ ଆମେ ଦି ଜଣ ଆଉ। ଶାଶୁଘର ଫୁଲବାଣୀରେ। ସେଇଠି ଅଛନ୍ତି ଶାଶୁ ହଁ ତିନି ମାସ ହେଇଛି ଏବେ
ମାନେ ପୁରୀ ଗଲାଣି ନା
ହଁ ହଁ ତିନି ମାସ ପୁରିକି ଚାରି ଚାଲିଚି
ତାହେଲେ ମୁହଁକୁ ଅନେଇକି ହସୁଥିବ । ଏଇ ସମୟ ଟା ଭଲ ଲାଗେ ଭଲ ଲାଗେ ଏଇ ସମୟ ଟା ଭଲ ଲାଗିବ ଧୀରେ ଧୀରେ ଏବେଠୁ ର ଆରମ୍ଭ ହବ
ଦୁଷ୍ଟାମି ଏଇଠୁ ଆରମ୍ଭ ହବ ହଁ ଆଉ ଟିକେ ବଡ ହେଇଗଲେ ତାକୁ ଜଗିବାକୁ ପଡିବ ହଁ
ହଁ ଏବେ ପାଟି କରୁଛି ସେମିତି
ହଁ ଆଉ ଏବେ ମାନେ ଯେତେ ପର୍ଯ୍ୟନ୍ତ ଅ ମାନେ ଗୋଟେ ଜାଗାରେ ଶୋଇ ରହୁଥିବ ସେତେ ପର୍ଯ୍ୟନ୍ତ ଆପଣ ଆ ମାନେ ସବୁ କାମ କରିପାରିବେ, ସବୁ ଜିନିଷ କରିପାରିବେ। ଯେମିତି ଗୋଟେ ଥର ସିଏ ମୁଁ ମାନେ ଗତି କରି ଆସିିକ ଖିଲ ମାନେ
ସେତେବେଳେ ଆଉ ତାକୁ ଛାଡିକି ହଁ ଛାଡିକି ଆଉ କୁଆଡେ ଯିବାକୁ ନାହିଁ। ସେଆତ।
ଆଉ କଣ କରି ଛୁଆ ମାନଙ୍କର ଅ ତ ସେମିତି। ସବୁ ଛୁଆ ଆଉ ମୁ। ପୁଅଟା ଏନା ଚାଲୁଛି ମାନେ ଚାଲିଲାଣି ଅବଶ୍ୟ ଛଅ ମାସ ହେଲାଣି ସେ ଚାଲିଲାଣି।
ହୁଁ ହୁଁ ଜଗିବାକୁ ପଡିବ ଏବେ।
କୋଉଠି ଫିନାଇଲ ଥୁଆ ହେଇଛି କାଢି ଦଉଛି କୋଉଠି ତେଲ ଢାଳି ଦଉଛି କୋଉଠି ପାଣି ବୋଟଲ ନ ଖିପି ଖୋଲି ଦଉଛି ଘର ଦରେ ପାଣି କରି ଦଉଛି। ଏ ଭଳିଆ କରଛି ଆ, ବେଳେ ବେଳେ ଯାଇକି ରୋଷେଇ ରୋଷେଇ ଘରୁ ୁଆ ଯାଇକି ରୋଷେଇ ଘର ଲାଇଟ୍
ଆରେ ଆରେ ଏବେ ତ ଛୁଆ ମ ନ ଦୁ ତ ହବା ସମୟ ଆଉ। ମା ମୋର ଗୋଟେ ପୁତୁରା ବି ଅଛନ୍ତି ତାଙ୍କୁ ଏବେ ପାଞ୍ଚ ବର୍ଷ ହେଲାଣି, ସିଏ ଏବେ ବି ସେମିତି ଦୁଷ୍ଟ ହଉଛନ୍ତି ତାଙ୍କୁ ବି ଗୋଡେ ଗୋଡେ ସବୁ ଜଗେଇବାକୁ ପଡୁଛି।
କଣ କରିବାଏଇ ସମୟ ଟା ପିଲାଙ୍କୁ ନିହାତି ଜଣେ ପୁରା ଭଲରେ ଜଗିକି ରହିକି ଅନେଇକି।
ହୁଁ। ଏକୁଟିଆ ଏବେ ରହିବାକୁ ପଡୁଛି। ତାପରେ ଆଜି ହଜବେଣ୍ଡଙ୍କର କାମ ଅଛି ବୋଲି ସେ ପଳେଇଛନ୍ତି ଫୁଲବାଣୀ, ସେଇଠି ଆଜି ରାତି ରହିବେ କାଲି କାମ ସାରିକି ଆସିବେ ସେଥିପାଇଁ ମୋ ମାମା ଆସିଛନ୍ତି ଆଜି ରାତିରେ ରହିବେ ଏଠି ଆଉ।
ଓ ହୋ। ହଁ ଏକୁଟିେ ଅଛନ୍ତି ଆଉ ଏଇ ସମୟରେ ଛୋଟ ଛୁଆଟା ଅଛି।
ହଁ ସେଥିପାଇଁ ଆସିଛନ୍ତି ଆଉ ସକାଳର ରୋଷେଇ ଥିଲା ସେଥିପାଇଁ ବେଶୀ କିଛି ଆଉ କରିବାକୁ ପଡିଲାନି ମୋ ପିସି ନାନିଆର ଏଇଠି ଘର ତାଙ୍କର। ପାଖରେ ବାସ ସେଇଠୁ ଆସିକି ଆଣିକି ଖାଇଦେଲୁ ହେଇଗଲା ଆଉ।
ଆଉ ଆଉ ହଜବେଣ୍ଡ ତାଙ୍କୁ ହଁ ହଁ କହୁ ନାହାନ୍ତି।
ହଁ ଶୁଣାଗଲାନି କିଛି।
ଓହୋ ନାଇଁ ନାଇଁ ନାଇଁ ନାଇଁ କଟିନି ମୁଁ କହିଲି ଆଉ ସ୍ୱାମୀ ପୁଣୀ କୋଉନ ଆସିବେ।
ଆ
ହାଲୋ ।
ହଁ ଶୁଣା ଯାଉଛି।
ହଁ ମୁ କାଇଲି। ହଁ ହଁ ଶୁବୁଚି ।
ହଁ ମୁଁ କହିଲି କାଲି ପଳେଇ ଆସିବେ ତାଙ୍କ କାମ ସରିକି ମତେ ବି ଯିବାକୁ କହୁଥିଲେ । ଛୋଟ ଛୁଆକୁ ଧରିକି ଖରାରେ ମୁ ଆଉ କେତେ କିଲୋମିଟର ହଉଛି ଏଇଠୁ ମୁଁ ସେଥିପାଇଁ ।
ଛୁଆ ବହୁତ ହଇରାଣ ହେଇଯିବେ ମୁଁ ତ ଦେଢ ବର୍ଷ ନା ଦେଢ ତମ ମାନେ ତମର। ପ୍ରଥମ ଛୁଆ ବୋଧେ ନାଁ ।
ହଁ ପ୍ରଥମ । ଏବେ ଚାରି ବର୍ଷ ହେଲା ସବୁ ବାହାଘ ଘର ହେଇଛି । ମୁଁ ବି ଜାଣିନି ଭଲରେ । କିଛି ।
ନା ନା ସେଇଟା କୁଆ ଆମର ଏଟା ଏ ସେକେଣ୍ଡ ମୁଁ । ପୁଅଟା ଝିଅ ଟା ଏଗାର ବର୍ଷ ତଳେ ହେଇଥିଲା । ଦୁଇ ହଜାର ଷୋହଳରେ ହେଇଥିଲା ଝିଅ ।
ହୁଁ ହୁଁ ହୁଁ ।
ଆଉ ପୁଅ ଟା ତ ଏଇ ବର୍ଷ ପଚିଶି ରେ ହେଲା ଆଉ ଦୁଇ ହଜାର ପଚିଶି ରେ ଆଉ ।
ହଁ ହଁ । ମୋର ଏବେ ପ୍ରଥମ ହେଲା । ଆଉ। ତା ପରେ ମୁଁ ବି ବେଶୀ କିଛି ଜାଣିନି । ଆଉ ଚାରି ବର୍ଷ ହେଲା ବାହାଘର ଏବେ।
ହଁ ହଁ ।
କମ ବୟସ ହେଇଛି ମୁଁ ହେଲେ ଅଧିକା କିଛି ଜାଣିପାରୁନି ଯାହା ପଚାରି ପଚାରିକି ସବୁ କରିବାକୁ ପଡୁଛି ଏବେ ଆଉ ଏଇଠି ଟିକେ ଏବେ ଏକା ରହିବାରୁ ରୋଷେଇ ଶିଖିଲି ଦି ବର୍ଷ ହେଲା ରହିଲୁ ଏକା ଯେତେବେଳେ ରୋଷେଇ ଶିଖ ।
ସବୁ ମଣିଷଙ୍କର ନିଜ ଉପରେ ଯେତେବେଳେ । କାମ ପଡେ ସେମାନେ ସବୁ ଶିଖନ୍ତି ସବୁ କରନ୍ତି କି । ଯଦି ଆମେ ଆମ ବାପ ଘରେ ଯେ ଘରେ ରହୁ ସେତେବେଳେ କଣ ଆମେ ରୋଷେଇ କରୁ ନା ନିଜର ଜୋର ଡ୍ରେସ ବି ସଫା କରୁନି ଥୋଇଦଉ ମା ମାନ ସଫା କରନ୍ତି ଯେତେବେଳେ ଆମେ ବାହା ହେଇକି ଆସୁ ଯେତେବେଳେ ବାହା ହେଇକି ଆସୁ ସେତେବେଳେ ଆମର ବି ଡ୍ରେସ ଧଉ ଆମ ସ୍ଵାମୀର ବିଧଉ ଆମ ଶାଶୁ ଶଶୁଙ୍କର ବିଧଉ ସମସ୍ତଙ୍କର ଏମିତିକ ପିଲା ଛୁଆ ହେଲେ ତାଙ୍କର ବି ସେଇଟା କଣ ଆମେ ସେଇଟା କଣ ଆମେ ଅଭ୍ୟାସ କରିକି ଆସିଥାଉ ନାହିଁ ଉପରେ କାମ ପଡିଲେ ମନକୁ ଦାୟିତଵ ପଡିଲେ ସବୁ କାମ ହବ ରୋଷେଇ ବି ସେମିତି ଆମକୁ କିଛି ଆସୁ ଆସୁନଥିଲା ମତେ ବି କିଛି ଆସୁନଥିଲା ମତେ ତ ଅଧା ରୋଷେଇ ମୋ ସ୍ଵାମୀ ଶିଖେଇଛନ୍ତି
ହଁ ମତେ ବି ସେମିତି ମୁଁ ଏଠିକି ଆସିଲା ପରେ ପ୍ରାୟ ସିଏ ହିଁ ଶିଖେଇ ଶିଖେଇ କରିଛି
ମସଲା କଷଥିବି ସେ ଚାରିଆଡେ ଏମତି ଲାଗି ଯାଇଥିବ କଡେଇ ର ମତେ କହିବେ ଯେ ନୂଆ ନୂଆ ମୁଁ ଏମତି କରୁଥିବି ମତେ କହିବେ ରୋଷେଇ କରୁଛ ଠିକ ଅଛି ଏମିତି ଚାରିଆଡେ ମସଲା ଗୁଡାକ ଏମିତି କଣ ଏମତି ଲାଗିକି ରହିଛି ମସଲା କଷାରିଲା ପରେ ଚାରିଆଡୁ ପୋଛି ଆଣିକି ମଝିରେ ରଖିବ ସବୁବେଳେ
ହଁ ହ ହ
ଛୋଟ ଛୋଟ କଥା ମତେ ବୁଝନ୍ତି ଲୋକ ହେଇ ଜିନିଷ ଗୁଡାକ ଏତେ ବୁଝ ଝେଇବେନି ନାଇଁ କାଁକନା ଲୋକ କହିବେ ହଁ ଏଇ ଜିଷଟା ଏମ ଏମିତି ହୁଏ କିନ୍ତୁ ଛୋଟ ଛୋଟ ତମ ସ୍ଵାମୀ କହିଛନ୍ତି
ସେୟା ମୁଁ ବି ସେଇଠି ଥିଲି ସାନ ସେଇଠି ସାନ ମୋଠୁ ବଡ ଦି ଜଣ ଯାହା ଅଛନ୍ତି ସିଏ ହିଁ ସବୁ କରିଦଉ ଥିଲେ ଶାଶୁ ବି ଅଛନ୍ତି ସେ ବି ସବୁ କରୁଥିଲେ
ନା ମୁଁ କଣ କି ଆ ମୁ ଆ ମାନେ ମୋ ସ୍ଵାମୀ ହେଲାବଡ଼ ପୁଅ ତାଙ୍କ ତଳେ ନଣନ୍ଦ ତାଙ୍କ ତଳେ ଦିଟା ଯାଆଁଳା ଦିଅର
ଓ ହୋ
ତ ସେ ଯା ଦ ନଣନ୍ଦ ବାହା ହେଇଗଲାଣି ମୋର ମୁଁ ଏକା ଏକା ବୋହୁ ଏଇଠି ମୋ ବାହାଘର ଏଗାର ବର୍ଷ ପଡିଗଲା ମୁଁ ପନ୍ଦର ମସିହାରେ ବାହାଇଥିଲି ଷୋହଳ ମସିହାରେ ମ ଝିଅ ହେଲା
ହଁ ହଁ ହଁ
ଆଉ ବାକି ଆଉ ଦି ଜଣ ବାହା ହେଇନାହାନ୍ତି ଦି ଜଣଙ୍କର ଜଣଙ୍କର ଠିକ ହେଇକି ଅଛି ସିଏ ଆମ ଯୋଉା ହଁ ଯାଆଁଳା ଭିତରୁ ଯିଏ ବଡ ପନ୍ଦର ମିନିଟ୍। ତାଙ୍କର ଠିକ୍ ହେଇ ଯାଇଚି କିନ୍ତୁ ସେ ଆମେରିକାରେ ଚାକିରି କରନ୍ତି। ସିଏ ଏ ଯଉ ଯୁଦ୍ଧ ହଉଚି ସେ ଆସିପାରୁନାହାନ୍ତି।
ହଁ।
ସେଥିପାଇଁକା ବାହାଘର ହେଇନି ସେଥିପାଇଁ ଡେରି ତ ହେଇଗଲାଣି ବର୍ଷେ ହେଇଗଲାଣି ତାଙ୍କର ଠିକ ହେଇକି ଅଛି କିନ୍ତୁ ଆସି ପାରୁନାହାନ୍ତି ତ ଆପରେ ସେମିତି ଆଉ ଜଣେ ଯିଏ ଅଛନ୍ତି ତାଙ୍କର ବି ତ ଦି ଜଣଙ୍କର ଏକା ବୟସ। ନା । କର କରିଲାର ବର୍ଷେ ପରେ ଯଦି ଆମେ କରିବୁ ତା ଙ୍କୁ। ସମୟ ବୟସ ବଢି ବଢି ଯାଉଛି।
ହଁ।
ସେଥିପାଇଁକା ଆମେ ପଚାରିଲୁ ଜଣେ ପଣ୍ଡିତଙ୍କୁ ସିଏ କହିଲେ ଆପଣ ଗୋଟେ କାମ କରନ୍ତୁ ଜଣକୁ କୃଷ୍ଣ ପକ୍ଷରେ ଜଣଙ୍କୁ ଶୁକ୍ଳ ପ କ୍ଷ ରେ ବାହାଘର କରନ୍ତୁ ଏକା ଥରେ ଭୋଜି ଟା ଗୋଟେ ଦିନ ଦେଇଦେବେ ତେଣୁ ଆମେ ପାଞ୍ଚ ଛଅ ଦିନ ଯୋଉଠି ପୂର୍ଣ୍ଣିମା ପାଖରେ ଭିତରେ ଜଣକୁ ବାହା କରିବୁ ପୂର୍ଣ୍ଣିମା ଗଲା ପରେ ଜଣକୁ ବାହାଘର କରିବୁ ଏକାଥରେ ଆଉ ଗୋଟେ ଦିନରେ ଭୋଜି ଦେଇଦବୁ ପାଟି ଟା ଆମର ଭୋଜି ଟା ଗୋଟେ ଦିନରେ ଦେଇଦବୁ। ଏଇ ଭଳିଆ କଥା ହେଇଛି ତେଣୁ ସାନ ଯିଏ ତାଙ୍କ ପାଇଁ ଏବେ ଉଁ ପ୍ରସ୍ତାବ ଆସୁଚି ଏବେ ଯୋଉ ମଳ ମାସ ଚାଲିଥିଲା ମଳ ମାସ ପାଇଁ ଆମେ ହଁ ଦେଖ ଦେଖିବା ପାଇଁ ଯାଇନୁ। ଆଉ ମଳ ମାସ ସରିଗଲା ଆମର ଟିକେ ଏଇ ଯୋଉ ପୂଜା ପୂ ଜି ରହିଯାଇଥିଲା। ଆଉ ତ ସେଥିପାଇଁ ବି ଯାଇପାରିନଥିଲୁ ସରିଗଲା ଆଜି ଆମର। କାମ ଏଇ ରବିବାର ଦିନ କି ବୁଧବାର ଦିନ ଗୋଟେ ଭଲ ବାର ଦେଖି ଆମେ ସେ ଝିଅକୁ ଦେଖିବାକୁ ଯିବୁ ।ହଁ ପ୍ରଥମେ ମୋ ଶାଶୁ, ଶଶୁର ଯିବେ ତାଙ୍କୁ ଯଦି ପସନ୍ଦ ହେଲା ତାହେଲେ ଆମେ ଯିବୁ।
ହଁ ସେ ଆଉ ଏକାଥରେ ସମସ୍ତେ ଯିବା
ନା ନା ପ୍ରଥମେ ଶାଶୁ ଶଶୁରୁ ଯିବେ ଆଉ ଫ ଟ ମୋ ଦିଅରଙ୍କୁ ଦେଖାଯିବ। ସେ ଯଦି ପସନ୍ଦ କରିବେ ତାହେଲେ ଶାଶୁ ଶଶୁର ଯିବେ। ଆଜିକାଲି ପିଲା ତାଙ୍କର ଚଏସ୍ ତ ଅଛି ନା
ହଁ ସେଇ ନା
ତେଣୁ କଥା ହେଲା ସେଠି ତେଣୁ ଦାୟିତ୍ଵ ଏବେ ମତେ ସବୁ ମୁଁି ଏକୁଟିଆ ବୋହୁ ଯେହେତୁ ଏଗାର ବର୍ଷର ହେଇଗଲାଣି ପୁରୁଣା ବଡ। ଯେହେତୁ ବଡ ଏଗାର ବର୍ଷର ହେଇଗଲିଣି ତେଣୁ ବହୁତ ଅଭିଜ୍ଞତା ହେଇଗଲାଣି। ସେଥିପାଇଁ ଦାୟିତ୍ୱ ମୋର। ଛୋଟ ପିଲା ରୋଷେଇ ସମସ୍ତଙ୍କୁ
ସବୁ ସବୁ କାମ ଆପଣଙ୍କ ଉପରେ ଆଉ।
ସକାଳୁ ମୋ ହଜବେଣ୍ଡ ଆଠଟାରେ ଅ ଯିବେ ଅଫିସ ବାହାରିକି ଯେହେତୁ ନଅଟା ପଇଁଚାଳିଶରେ ତାଙ୍କର ଅଫିସ ଭୁବନେଶ୍ଵରରେ ମୁଁ ତାଙ୍କୁ ଆଠଟା ଭିତରେ ରୋଷେଇ କରିକି ଭାତ, ଡାଲି କିଛି ଗୋଟେ ତରକାରୀ ହଉ ଭଜା ହଉ କରିକି ଟିଫିନରେ ଦେଇି ଖରାବେେଳେ ଖାଇବା ପାଇଁ।
ହଁ ହଁ।
ସଖାଳ ବେଳା ଟା କଣ କରନ୍ତି ନା ଜଳଖିଆ ଖାଇଦିଅନ୍ତି ଦୋକାନରୁ
ହଁ ହଁ ଆଉ ଖରାବେଳେ ଟା ଘର ଖାଇବା ଆଉ।
ା ଏବେ ଯୋଉ ଖରା ହ